ହଁ, ଜୟ ଜଗନ୍ନାଥ।
ହୁଁ, ଜୟ ଜଗନ୍ନାଥ।
କଣ କରୁଚନ୍ତି?
ମୁଁ ଶୋଇଚି ଟିକେ ଏବେ ଆଉ।
କଣ?
ଏ ଶୋଇଚି।
ଆଛା କଣ ଦେହ ଭଲ ନାହିଁକି?
ନାଁ, ମୋ ଦେହ ଟିକିଏ ଅଧିକ ଖରାପ୍ ହେଇଚି କାଇଁ କୋଉଚୁ।
ତଦେହ କଣ ହେଇଚି?
ଏଇ ହେଇଚି ଗୋଟେ ଡିଜିଜ୍ ଟାଇପର କଣ ହେଇଚି ଦେଖିବାକୁ ପଡ଼ିବ।
ମାନେ ସେ ରୋଗଟା କଣ ହେଇଛି?
ଆ ମତେ ନିଯକୁ ଜଣା ନାହିଁ ଦେଖିଲେ ଜଣା ପଡ଼ିବ।
ଆଚ୍ଛା ଆଚ୍ଛା ଡକ୍ଟରଙ୍କ ପାଖକୁ ଯିବେ ବୋଧେ?
ଏମିତି କିଛି ପ୍ଲାନ୍ ନାହିଁ ଦେଖିଆ ଅଧିକ ଯଦି ହବ ଯିବି ନହନେ ନାହିଁ।
ତଥାପି ମାନେ ଦେହରେ କଣ ହଉଚି କିଛିତ ଜଣା ପଡୁଥିବ?
ହଁ, ଭୋମେଟିଙ୍ଗ୍ ରେ ବ୍ଲଡ଼ ପଡ଼ୁଚି ଆଉ।
ଆଛା, ତ ଏମିତିଆ କଥା।
ଏଟା ଯେତେ ଶୀଘ୍ର ପାରୁଚନ୍ତି ସେତେ ଶୀଘ୍ର ନେଇ ଡକ୍ଟରଙ୍କୁ ଦେଖେଇି ଦିଅନ୍ତୁ।
ହଁ ସେଟା ଏମିତି କିଛି ଏତେ ବି ସିରିୟସ କେସ୍ ହେଇନିଯେ ଡକ୍ଟର ଦେଖେଇବି।
ଆ ଆପଣ ଓଡିଆରେ କଥା ହେଇ ଜାଣିନାହାନ୍ତି କି?
ନାଇଁ।
ଆଚ୍ଛା ତ ଆଉ କଣ କରୁଚନ୍ତି କଣ ଖାଇଲେଣିନା ନାଇଁ?
ନା ମୁଁ ସକାଳଠୁ କିଛି ଖାଇନି।
ସକାଳୁ ଉଠିଲେ କେତେବେଳେ?
ମୁଁ ଉଠିଲି ଦଶଟା ସାଢ଼େ ଦଶଟାରେ ଉଠିଲି।
ଆଚ୍ଛା। ଆଉ ଆପଣଙ୍କ ସେପଟେ ପାଗ କେମିତିଆ କରିଚି?
ପାଗତ ବର୍ଷା ହବ ପାଗ କରିଚି ଆଉ।
ଆଚ୍ଛା ମାନେ କଣ ସକାଳୁ ବର୍ଷା ପକଉଛି?
ଆଜ୍ଞା।
ଆଉ କଣ କୁହନ୍ତୁ?
ମୋର କିଛି କହିବାର ନାଇଁ ଆପଣ କଣ କୁହନ୍ତୁ।
ଆଉତ ଏମିତି ସବୁ ଚାଲିଚି ଆଉ। ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ କୁହନ୍ତୁ?
ମତେ ସେମିତି ଖାଇବାକୁ ସେମିତି କିଛି ମୋରେ ପସନ୍ଦ ନା ପସନ୍ଦ ନାହିଁ ମତେ ଯାହା ଦେଲେ ମୋର ଚଳିଯିବ।
ଆଚ୍ଛା ଆଉ ତାହେଲେ ଆଜି ଘରେ ରୋଷେଇ କଣ ହେଇଚି?
ସେରା ମୁଁ ଜାଣିନି ମୁତ ଖାଇବିନି ଦିନ ସାରା ଦେହ ଖରାପ୍ ଅଛି ମୁଁ ଜାଣିନି କଣ ହେଇଚି କଣ ନାଇଁ।
ତ ଦେହ ଯଦି ଜମା ଭଲ ଲାଗୁନି ଯେତେଶୀଘ୍ର ପାରୁଚନ୍ତି ସେତେ ଶୀଘ୍ର ନେଇ ଡାକ୍ତରଙ୍କୁ ଦେଖେଇ ଦିଅନ୍ତୁ।
ଏ ଏତେବି ଏତେବି ଖରାପ୍ ହେଇନିଯେ ଡକ୍ଟରଙ୍କୁ ଦେଖେଇବି ନର୍ମାଲି କାଇଁ ହଉଚି ଗୋଟେ କଣ ପାଇଁ ହଉଥିବ ଜାଣିନି।
ଆଛା ଆପଣଙ୍କ ଭଏସଟା ଠିକ୍ ସେ ଶୁବୁନି।
ଦେହ ଖରାପ୍ ହେଇଚିତ ମାନେ ଆଁ ତାଅର୍ଥର ଯେତେଳେ ବଡିରୁ ବ୍ଲଡ଼ ଗଲେତ ହଁ। କଥା ହେଇ ହଉନି ଠିକସେ ମାନେ ଛାତି ବହୁତ୍ ପେନ୍ କରୁଚିତ ମୁଁ ଧୀରେ ଧୀରେ ସେଥିପାଇଁ କଥା ହଉଚି।
ଆଚ୍ଛା ତଆପଣଙ୍କ କଥା ବୁଝିପାରୁଚି ମୁଁ।
ରାଇଟ୍।
ଆଉ ତମର ଦେହ କଣ ଏପର୍ଯ୍ୟନ୍ତ ବି ଖରାପ ଲାଗୁଛି।
ଉଁ ମତେ ଏଇ ଦଶ ପନ୍ଦର ମିନଟ୍ ହବଥର ପୁଣି ଥରେ ପୁଣି ଥରେ ବ୍ଲଡ ଯାଇଥିଲା।
ଏଡ଼ା ସବୁ ଏମିତି ହେଲା କେମିତି ମାନେ ହଠାତ୍ କେମିତି କଣ ହେଇ
ହଟାତ ନୁହେଁ ଆପଣଙ୍କ ବ୍ୟାଗ୍ରାଉଣ୍ଡ ନଏଜ୍ ଅଧିକ ଟିକେ ଆସୁଚି।
ହଁ ମୁଁ ଟିକେ ବାଲକୁନି ରେ ବସିଛି ତ ବାହାରେ ଅଧିକ ବର୍ଷା ପକଉଛି ସେଥିପାଇଁ ବାଗ୍ରାଉଣ୍ଡ ଶବ୍ଦ ଆସୁଛି ଟିକେ।
ଭିତରକୁ ଆସନ୍ତୁ ଘର ଭିତରେ ଆସନ୍ତୁ ବାଗ୍ରାଉଣ୍ଡ ନଏଜ ହେଲେ କଲ ଟା ରିଯେକ୍ଟ ହବ।
ହଁ ହଁ ଏବେ ଭଲ ଶୁଭୁଛି?
ଆଜ୍ଞା।
ହଁ, କଁ କହୁଥିଲେ?
ତ ଆପଣ କଣ ପଚାରୁଥିଲେ ବା ମୁଁ କିଛି କହିନି ତ।
ଉଁ ଆଉ ଆଉ କଣ କୁହନ୍ତୁ।
ମୋର ତ କିଛି କହିବାର ନାଇ ଆପଣ କଣ କୁହନ୍ତୁ।
ଆ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ଉଁ ଘରେ ସମସ୍ତେ ଠିକ ଠାକ ଅଛନ୍ତି।
ଆଛା ତ ଘ ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ହଁ
ଆଉ ଘରେ କିଏ ସବୁ କଣ ମାନେ କଣ କରୁଛନ୍ତି କଣ ସମସ୍ତେ?
ହୁଁ ଘରେ ମୁଁ ତ ବେଡ ରୁ ମୁଁ ତ ଯୋଉ ବେଡରୁ ଉଠି ପାରୁନି, ମୋ ଦେହ ବହୁତ୍ ଖରପ ଆଉ ସେପଟେ ମାମା ବାପା ତ ବସିଛନ୍ତି, ଭଉଣୀ ତ ସ୍କୁଲ ଯାଇଛି, ଏମିତି କଥା ଆଉ।
ଆଛା, ଆପଣଙ୍କର କିଏ ଭାଇ ଭଉଣୀ ହେରିକା ଅଛନ୍ତି?
କହିଲି ପରା ସାନ ଭଉଣୀ ସ୍କୁଲ ଯାଇଛି।
ଆଚ୍ଛା ତମ ଭୟସ ଟା ଟିକେ କଟି କଟି ଆସୁଛି ତ ଶୁଣି ପାରିନଥିଲି।
ମାନେ କଟି କଟି ମାନେ କେମିତିଆ ଆସୁଚି।
ମାନେ ମଝିରୁ ମଝିରୁ ଗୋଟେ ଗୋଟେ ଶବ୍ଦ କଟି ଯାଉଛି।
ଏବେ ଶୁଣା ହଉଛି କଥା ଏବେ କ୍ଲିୟର ଶୁବା ହଉଛି।
ହଁ ଏବେ ଶୁଭା ଯାଉଛି।
ତ ଆଉ କଁ କୁହନ୍ତୁ।
ଆପଣ ବ୍ୟାଗ୍ରାଉଣ୍ଡ ନଏଜ୍ ବହୁତ ଆସୁଛି ଆପଣ ଦୟାକରି ଟିକେ ଆଇ ବ୍ୟାଗ୍ରାଉଣ୍ଡୁ ଯିଏ ପାଟି କରୁଛନ୍ତି ତାଙ୍କୁ ଟିକେ କୁହନ୍ତୁ, ପା ଟି ଆଉ କରିବେନି।
ହଁ ତାକୁ ମନା କଲି, ମନା କଲି।
କଲ ଟା ରିଜେକ୍ଟ ହବ ନହେଲେ।
ହୁଁ। ଘରେ ହଁ ମୁଁ ମୋ ମାମା ଟିକେ ଡାକିଥିବେ ତ କଣ କାମ କରିବାକୁ ସେଥିପାଇଁ ଡାକିଚି ଜେ କଣ ମୋ ଭାଇ ବୁଲେଇକି ଶୁଣୁଚନ୍ତି ଆଉ।
ହୁଁ।
ଆଉ କଣ କୁହନ୍ତୁ।
ନା ଆଉ କଁ କହିବି କଥା ହଉଛି ଏୟା। ଆଉ ଆପଣ ସକାଳୁ ଉଠିଲେ କେତେବେଳେ କନ ଖିଆ ପିଆ କଲେଣି ନା ନାଁ କରିନାହାନ୍ତି?
ନା ସକାଳୁ ତ ମୁଁ ସାଢେ ପାଞ୍ଚଟାରୁ ଉଠିଲିଣି। ଯାଇଥିଲି ଟିକେ ବାହାରକୁ ବୁଲିବା ପାଇଁ। ଗୋଟେ ସାଙ୍ଗ ପାଇଁ ଅପେକ୍ଷା କଲି କିନ୍ତୁ ତାର ସ୍ଵାସ୍ଥ୍ୟ ଯେହେତୁ ଭଲ ନାହିଁ ତା ସେ ଆସି ପାରିଲାନି। ତ ସେଠୁ ମୁଁ ପୁଣି ଯେତେବେଳେ ଆସିବା ପାଇଁ ବାହାରିଲିଣି ତୁ ବର୍ଷା ବହୁତ ଜୋର ପକେଇଲା ତ ସେଠି ମତେ ରହିବାକୁ ପଡିଲା। ତ ସେଠି ନିହାତି ପ୍ରାୟ ଅଧଘଣ୍ଟା ଭଳିଆ ରହିଲା ପରେ ମୁଁ ସେଇ ଜାଗାରୁ ବାହାରିବାକୁ ସକ୍ଷମ ହେଲି। ତ ସେଇଠୁ ବାହାରିକି ପୁଣି ଘର ପାଇଁ କ୍ଷୀର କିଣିକି ଘରକୁ ଗଲି। ଆ ଆସିକି ଟିକେ ଶୋଇଥିଲି ଆଉ।
ଆଚ୍ଛା।
ହଁ। ଆଉ କଣ କୁହନ୍ତୁ।
ମୁଁ କଣ କହିବି ଆପଣ କଣ କୁହନ୍ତୁ ମୋର ଦେହ ଯେହେତୁ ଖରାପ ଅଛି ମୁଁ ତ ବେଶୀ କଥା ହେଇପାରୁନି। ଛାତି ଛାତି ଟା ମୋର ବହୁତ୍ ଜୋରେ ପେନ୍ କରୁଚି ଆପଣ କୁହନ୍ତୁ।
ଆପଣଙ୍କ ଛାତିର କେନ୍ତି ଦର୍ଜ କରୁଚି କଣ ଏମତି ସଦା ବେଳେ ହୁଏ ନା ଆଜି ଏମତି ହଉଚି?
ନା ଏଟା ସଦା ବେଳେ ହୁଏ। ହୁଏ। କିନ୍ତୁ ଆଜି ଟିକେ ବି କାଲି ରାତିଠୁ କାଇଁ ଏକ୍ସସେ ହଉଚି ଅଧିକ ରୁ ଅଧିକ ହଉ ଚି ଏଟା କାଇଁ ହଉଚି ଜାଣିନି ତ ଚାପିକି ରହି ଚାପିକି ରଖିଲେ ରହିଯିବି ଏମିତିଆ।
କିନ୍ତୁ ଏମିତି ତ ଚାପିକି ତ ରହିବା ଠିକ୍ ନୁହଁ।
ଠିକ୍ ନୁହଁ କଣ ଠିକ୍ ରେ ଏଟା ଘର ଲୋକଙ୍କୁ କାଇଁ ବେକାର ରେ ଟେନସନ୍ ଦେବି। କାହିଁ ଦରକାର ନାହିଁ ତ।
କିନ୍ତୁ ଆପଣଙ୍କ ସ୍ଵାସ୍ଥ୍ୟ ଟା ଅଧିକ ଖରାପ ହେଲେ ଆପଣଙ୍କୁ ହିଁ କଷ୍ଟ ଭୋଗିବାକୁ ପଡିବ।
ଏମିତିରେ ଭୋଗୁଚି ସେମିତିରେ ଭୋଗିବା ଅସୁବିଧା କଣ ଅଛି।
ନାଇଁ ମାନେ ଏବେଠୁ ଯଦି ଏମିତି ଭୋଗିବେ ତ ଭବିଷ୍ୟତକୁ ଭଲ ହବନି ନା ଜିନିଷ ଟା।
ଭବିଷ୍ୟତ କିଏ ଦେଖିଚି, ଭବିଷ୍ୟତରେ କଣ ହବ ବୋଲି ଆପଣ କଣ କିଛି ଜାଣିଛନ୍ତି। କିଏ ଜାଣେ ଆପଣ ମୋ ସହିତ କଥା ହଉଛନ୍ତି ଘଡଘଡି ପଡିବ ଏଠି ମୁଁ ମରି ଯାଇପାରେ। ଆପଣଙ୍କ ଘଡ ଘଡି ପଡିବ ଆପଣ ମରିଯାଇ ପାରନ୍ତି। ତ କେହି ଜାଣିନାହାନ୍ତି ଆଗକୁ ଭବିଷ୍ୟତ କଣ ହବ। ଭବିଷ୍ୟତ କଥା କେହି ଜାଣି ନାହାନ୍ତି। ତ ଏବେ ବର୍ତ୍ତମାନରେ ବଞ୍ଚିବାର ଅଛି। ବର୍ତ୍ତମାନ ଯେମିତି ଭଲ ରହିବାର ଅଛି।
ଆପଣ ଯାହା କହୁଚନ୍ତି ଠିକ୍ କହୁଚନ୍ତି। କିନ୍ତୁ ଫିର୍ ବି ଆପଣଙ୍କୁ ନିଜ ସ୍ଵାସ୍ଥ୍ୟ ପାଇଁ ଜଗିକି ରହିବାକୁ ପଡିବ।
ସ୍ୱାସ୍ଥ୍ୟ ଯେ ଏମିତି ରେ ଖରାପ ହେଇଗଲାଣି। ଆଉ ସ୍ୱାସ୍ଥ୍ୟ କୋଉଠି ଭଲ ହିଁ ନାଇଁ। ତ ସେ ଯାହା ହଉଚି ଦେଖା ହବ।
ଏମିତିଆ କଥା ତାହେଲେ। ଆଉ କଣ କୁହନ୍ତୁ।
ଆଉ କଣ କହିବି କଥା ହଉଚି ଆଉ କିଛି କହିବାର ନାଇଁ।
ଆଉ ତାହେଲେ ଆପଣଙ୍କ ଘରେ କଣ ପଶୁ ପକ୍ଷୀ ରଖିଚନ୍ତି?
ନା ନା ପଶୁପକ୍ଷୀ ଏବେ କିଛି ରଖିନି। ଆଗରୁ ରଖିକି ଗୋଟେ ବିଲେଇ ଟେ ପାଳିଥିଲି ତ ଏବେ ଆଉ କିଛି ରଖିନି।
ବିଲେଇ ରଖିଥିଲେ।
ଆଜ୍ଞା।
ହୁଁ କୁଆଡେ ଗଲେ?
ସିଏ ମାନେ ମୁଁ କୋରୋନା ଯୋଉ କୋରୋନା କାଳ ପଡିଥିଲା ଯେତେବେଳେ ଆମର ଦୁଇ ହଜାର ଉଣେଇଶ କୋଡ଼ିଏରେ, ଅ ସେତି ମାମୁଁ ଘରେ ରହିକି ପଢାପଢି କରୁଥିଲି ତ ସେଇ ମାମୁଁଙ୍କ ପାଖରେ ରହିବା ସମୟରେ ଗୋଟେ ବିଲେଇଟା ପାଳିଚି। ତ ମୁଁ ଯେତେବେଳେ କୋରୋନା ସ ଥିଲା ଯେତେବେଳେ ମୁଁ ମୋ ଘରକୁ ପୁଣି ଆସିଲି ତ ସେତେବେଳେ ସେ ବିଲେଇଟା ମାମୁଁଙ୍କ ପାଖେ ଛାଡିକି ଆସିଲି। ତ ମୁଁ ଆସିବା ପରେ ପରେ ସିଏ ବି ବିଲେଇ ବି କୁଆଡେ ପଳେଇଲା।
ଆଚ୍ଛା ତ ସେ ବିଲେଇ ଯେତେବେଳେ ପଳେଇଲା କୁଆଡେ ତ ସମସ୍ତେ ତ ନିହାତି ବହୁତ ଦୁଃଖୀ ହେଇଥିବେ।
ସମସ୍ତେ ହେଲେ କେତେ ନହେଲେ କେତେ କିନ୍ତୁ ଯେହେତୁ ମୁଁ ପାଳିଥିଲି ମୁଁ ବହୁତ ଦୁଖୀ ହେଇଗଲି ଆଉ।
ତ ସେ ବିଲେଇ କଣ ଆଜି ପଯ୍ୟନ୍ତ କେବେ ଫେରିଲାନି?
ନା ନା ସେ ଆଜି ପଯ୍ୟନ୍ତ ଫେରିଲାନି।
ମୋତେ ଶୁଣିକି ଭାରି ଦୁଃଖ ଲାଗିଲା।
ଯୋ ଭଲ ନଥିବ।
ହଁ ତା ଆପଣଙ୍କୁ ବିଲେଇ ବହୁତ ପସନ୍ଦ ଅଛି ବୋଧେ।
ହୁଁ ମତେ ବିଲେଇ ବହୁତ ପସନ୍ଦ।
ଯା ହଉ ମତେ ବି ବିଲେଇ ବହୁତ ପସନ୍ଦ।
ଆଜ୍ଞା।
ହୁଁ ଏମିତି ବି ଦେଖିଆକୁ ଗଲେ ଆମ ଘରେ ବି ଗୋଟେ ବିଲେଇ ଅଛି ସେ ପୁରା ପୁରୀ ଗୃହପାଳିତ ତ ନୁହଁ କିନ୍ତୁ ମାନେ ସେ ରାସ୍ତାରେ ଥିଲା ଆଉ ଛୋଟ ଅବସ୍ଥାରେ ଥିଲା ତାକୁ ସେବେଠୁ ମୁଁ ପାଇକି ଆଣିଥିଲି ଆ ତା ଖାଇ ତାକୁ ଖାଇଆକୁ ପିଇଆକୁ ଦେଇକି ରଖିଚି ସେ ରହିଚି ଆଉ।
ଉଁ ହୁଁ। ମାନେ ମୁଁ ଯୋଉ ବିଲେଇ ପାଳିଚି ମୁଁ ଯୋଉ ବିଲେଇ ପାଳିଥିଲି ସେ ପୁରା ଘର ବିଲେଇ ମାନେ ମାନୁଥିଲି ନାଇ କିଣା ବିଲେଇ ନୁହେଁ। କିନ୍ତୁ ତାକୁ ଯୋଉ ଭଳିଆ ପାଳିଥିଲି ଯୋଉ ଭଳିଆ ରଖିଥିଲି ତାକୁ ସିଏ ମାଛ ଭାତ ଛଡା କିଛି ଖାଇଏନି ତାକୁ ପୁରା ମେନଣ୍ଟେନ ରଖା ହେଇଥିଲା ଆଉ ମାନେ ସେ ଯେମିତି ରହିଆ କଥା ସେମିତିଆ ରହୁଥିଲା ଆଉ ସେ ବି ସେମିତିଆ ବାହାରୁ ତାଉ ଉଠିକି ଆଣିଥିଲି ବାହାରୁ ତାକୁ ବାହାରୁ ପଡିଥିଲା ତାକୁ ଉଠିକି ଆଣିଥିଲି। ସେ ଘର କୁନ୍ତୁ ରହୁଥିଲା ଟିକେ ଭଲରେ ରହୁଥିଲା ଆଉ। ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ଦି ଟାଇମ୍ କ୍ଷୀର ସନ୍ଧ୍ୟା ସକାଳେ ଚାରି ଟାଇମ ଖାଇବା। ଖାଉଥିଲା ଆଉ।
ଆଜ୍ଞା। ଆଛା ଶୁଣନ୍ତୁ ମୋ ମୋ ବିଲେଇ ଟିକେ ଏବେ ଆସିଲାଣି ସେ କଣ ଖାଇବାକୁ ପିଇବାକୁ ମାଗୁଛି ତ ମୁଁ ଫୋନ ରଖିକି ଯାଉଚି ମୁଁ ତାକୁ ଖାଇବାକୁ ପିଇବାକୁ ଦବାର ଅଛି ତ। ହଁ।